ହଁ ସଖା ମ୍ୟାଡାମ୍
ହ୍ୟାଲୋ ବାଧବୀ ପ୍ରଣାମ ଶୁଭ ସକାଳ।
ଶୁଭ ସକାଳ କଣ କରୁଛନ୍ତି?
ଏଇ ଏବେ ଏଇ ଜଷ୍ଟ ଗା ସାଙ୍ଗେ ସାଙ୍ଗେ ଗାଧେଇକି ଆସିଲି ତ। ଏଇ ବସିଚ ଆସିକି ଆଉ ଚା ପିଇକି ଆଉ।
ପୂଜା ସରିଗଲାଣି।
ହଁ ପୂଜା ସଇଲାରି ଆମର ଭୋରୁ ପୂଜା ହୁଏ ଆଉ।
ଯାହା ହଉ ଶଖା ଶାଖା ଉସ ସକାଳ ସୁଧା ଠିକ ହଁ ଆମର ପୂଜା ସଇଲାଣି। ଯେ ଆଜି ଝିଅ ପୂଜା କଲା ଫୁଲ ଫୁଲ ତୋଳିଦେଲି ଝିଅ ପୂଜା କଲା ଆଉ।
ଆଉ କଣ କୁହନ୍ତୁ? କଣ କରୁଛ କଣ ତମର?
କହୁଥିଲି କି ଆମର ଯୋଉ ସୁଦର୍ଶା ବ୍ରତ ସୁଦର୍ଶା ବ୍ର ତଟା ଆମେ ଯୋଉ ପାଳନ କରୁଛନ୍ତି। ସେଇଟା ଆମେ କେମିତି ଯୋଉ ଠାକୁରଙ୍କୁ ପୂଜୁଛନ୍ତି ସେଇ ବିଷୟରେ ଟିକେ ଜାଣିବାର ଥିଲା ତ। ବୋଲି ଟିକେ ଯୋଉ ଓଷା ମୁଁ କରିନି ଆଜି ପର୍ଯ୍ୟନ୍ତେ। ନୂଆ ଆରମ୍ଭ କରିବି ସେଇଥିପାଇଁ ମୁଁ କହିଲି ଆପଣ ଏ ବିଷୟରେ ଜାଣିଥାନ୍ତି କି?
ହଁ ମୋ ଶାଶୁ ମା କରନ୍ତି ମୁଁ ଟିକେ ଟିକେ ଜାଣିଛି ସେ ବିଷୟରେ ତମେ କ ଜମା କରିନା।
ନା ପା କରେନି କଣ କହିଲେ ତ ପୁରୀ ଗଲେ ପୁରୀରୁ ଧାନ ମାଣ ସବୁ କିଣିକି ଆଣିଲେ ତାପରେ ନୂଆ ଆରମ୍ଭ କରିବେ ଗୁଆ
ହଁ ଧାନ ମାଣା ଆଣି ସେଇଟା ସେ ଏ ତମେ ଜମା କରିନା ମାନେ ସେଟା ଯୋଉ ବା ଲଗ୍ନ ଥିଲାବେଳେ ଏ ଯୋଉ ସେଇ ଶୁଭ ଅଛି ସେଇ ବାରରେ ତମେ କରିବ।
ଆଉ ମୁଁ ଏବେ ଯୋଉ ର ରଥଯାତ୍ରାରେ ଯିବି ପୁରୀ ମୁଁ କହିଲି କିଣିକି ଆଣିକି ରଖିଦେଲେ ହବନି?
ହଁ ଆଗରୁ ଆଣିକି ରଖିଥିବ ସେମିତି ଭଲ ମାନେ ସୁସ୍ଥ ସୁସ୍ଥ ଜାଗା ରଖିଥିବ କିଛି ଛୁଆଁ ଅଛୁଆଁ କରିବ ନାଇଁ। ତମେ କରିବ ଗୋଟେ ଭଲ ଲଗ୍ନ ଦେଖିକି କରିବ। କୁହନ୍ତି ଠାକୁର ରଥରେ ରହିଲା ବେଳେ କରନ୍ତିନି।
ହଁ ଦଶମୀ ଆଉ ଆମର ଗୁରୁବାର ପଡିଲେ ଆମେ ଏ ଓ
ହଁ ଶୁକ୍ଲ ଦଶମୀ ଲକ୍ଷ୍ ଯୋଉ ଲକ୍ଷ୍ମୀଙ୍କର ଯୋଉ ଗୁରୁବାର ଟା ପଡିବ ସେଇ ଗୁରୁବାର ଟାରେ ଫାଷ୍ଟ କରନ୍ତି ସେ କରି ନ ଥିବେ ସେଇମାନେ କରନ୍ତି ଆଉ।
ଆଉ ଯୋଉ ଗୁଣ୍ଡିଚା ବାହୁଡା ପରେ ଯଦି ଦଶମୀ ପଡେ ତାହେଲେ ଆମେ ଅଷାଢ ମାସରେ ଆରମ୍ଭ କରିପାରିବାନି।
କରିପାରିବ କ ଠାକୁର ଯଦି ରଥରେ ପଡେ କଣ ଦେହ ସୁୁଆ କରନ୍ତୁ ସୋଇଥିବେ ସେଥିରେ କଣ ନୂଆ ଯିଏ କରନ୍ତି।
ହ
ଏଇ ସର ବଣ ଫଡ ବଣା ଫଶ୍ ଯିବ ଯୋଉ ସରବଣ ରେ ଗୋଟେ ଉ କୁହନ୍ତିନି ଗୋଟେ
ଅଣ୍ଠି ପଡିବନି।
ହଁ।
ସପ୍ତାହ ଶୁଭ ନାହିଁ ଶୁଭ ନଥାଏ ଗଣ୍ଠି ପଡିବନି ତାପରେ ଆମର ସୁଦର୍ଶା ବର୍ଷାରେ ସେ ଯୋଉ ଦଶଟି ଗଣ୍ଠି ପଡିବ ମା ଲକ୍ଷ୍ମୀଙ୍କ ନାଁ ରେ ଆଉ ଗଣ୍ଠି ତ ପଡିବନି ସେଥିପାଇଁ ଉଁ ଉଁ ମାଙ୍କୁ ପୂଜା କରନ୍ତିନି ଆଉ। ଆଉ ପୂଜାର ଆରମ୍ଭ କଣ? ପୂଜା ଧର ପୂଜା ମୁଁ ଆରମ୍ଭ କଲି ପ୍ରଥମେ କଣ କରିବି? ପୂଜା ଆରମ୍ଭ କଲେ ପ୍ରଥମେ କଣ ଯୋଉ ମାଣ ଦରକାର?
ସେଟେ ସେ ଠାକୁରଙ୍କର ଗୋଟେ ହଁ ଛୋଟ ତାଙ୍କର ଗୋଟ ମାଣ ଥିବ ସେ ମାଣକୁ ଇଏ କର ଆମେ ତ ଲକ୍ଷ୍ମୀବାର ମାନେ ଗୁରୁବାର ଦିନ ଓଷା କରିବା ବୁଧବାର ଦିନ ଠାରୁ ଧୁଆ ପୋଛା ସେ ଠାକୁରଙ୍କର ସେ ଏ ଗୋବର ଆଣି କି ଘର ଦ୍ଵାର ନିପି ପୋଛି ଯୋଉ ଚାଉଳ କୁ ବାଟି ତାକୁ ଝୋଟି ପ ପକେଇବ ବଲ ଠାକୁରଙ୍କର ପଦମ ଫୁଲ ଯୋଉ ଆଙ୍କିବ ହା ତ ରେ ସବୁ ଗୋଟେ ଫ ପକେଇକି ହୁଁ ଦଶଟା ଆ ପଦ୍ମ ପାଖୁଡାର ପଦ୍ମ ହଁ।
ମରେ ତା ଭିତରେ ମା ଲକ୍ଷ୍ମୀଙ୍କର ଅଁ ପାଦ ଚିହ୍ନ କରେ ଖଟୁଲି ଖଟୁଲି ଗୋଟେ ଦରକାର ଖଟୁଲି ଥୋଇ ମାଣ ଥୋଇବା ମାଣ ଦିହରେ କଣ ଚାଉଳ ନା ଧାନ ଦବା?
ସେ ଚାଉ ଚାଉଳ ଦିଆଯିବ ନା ଲକ୍ଷ୍ମୀଙ୍କର ସୁଦୁସା ବ୍ରତରେ ଚାଉଳ ଦିଆ ହେଇକି ପୂଜା ହୁଏ ଆଉ ଧାନ ଟା ସେଟା ହଉଚି ମଗୁ ହୁଁ ଯୋଉ ମଗୁସୁୁର ଲକ୍ଷ୍ମୀ ହୁଁ। ସେ ସେଥିରେ ସେର ମାଣରେ ସେଥିରେ ଚା ଧାନ ଦିଆଯାଏ। ଚାଉଳ ଟା ସୁଦୂଶା ବ୍ରତ ଲକ୍ଷ୍ମୀ ବାରରେ ଦିଆଯାଏ ହଁ ସେଦିନ ତ ହଉ ଏମିତି ବୁଧବାର ଦିନ ରୁ ରାତିରୁୁ ସଜେଇ ସୁଜେଇକି ରଖିଥିବ।
ଅ ଧାନ ଫାନ ଧାନ ବି ମୁଣ୍ଡ ଫୁଣ୍ଡ ଧୋଇକି ଧାନ ବୁଧବାର ଦିନ
ଧାନ ହଁ ଧାନ ହଁ ସେଇ ବୁଧବାର ଦିନରୁ ସବୁ ତ କରିକି ରଖିଥିବ ଲକ୍ଷ୍ମୀ ତାପ ଦିନ ଗୁରୁବାର ଦିନ ଭୋରୁ ଉଠିକି ସେଇ ଚାଉଳକୁ ତିନ୍ତେଇ ତାନ୍ତେଇ ତାକୁ ପିଠା ପିଠା କରିବେ। ଦଶଟା ଠାକ୍
ପିଠା ମଣ୍ଡା ପିଠା ଦଶ ଟେ ମଣ୍ଡା ପିଠା ହବ। ତା ଦେହରେ ଦଶ ପ୍ରକାରେ
ଦଶ ପ୍ରକାର ଦଶ ପ୍ରକାର ଆଗେ ବା ଆଗେ ବା ଯୋଉ କଣ କୁହନ୍ତି ବାଲ ଲୀଳା କଞ୍ଚାମୃତ କରିବ ବାଲ ବାଳ ଭୋଗ କରିବ। ତାପରେ ଠାକୁରଙ୍କର ଦଶ ଗଣ୍ଠି ପକେଇଲା ବେଳୁ ଦଶଟି ମଣ୍ଡା ନେଇକି ଥୋଇ ପୂଜା କରିବ। ଠାକୁରଙ୍କର ସେତେବେଳେ ଚାରି ପାଞ୍ଚ ପହର ଯାଇକେ ପୂଜା ହୁଏ ଆଉ। ସେଇଦିନ ଆଉ ସକାଳୁ ଭୋରୁ ପୂଜା କରବ ତାପରେ ଫଳମୂଳ ଭୋଗ କରିବ ତାପରେ ପିଠା ଭୋଗ କରିବ। ଫୁଣି ସନ୍ଧ୍ୟା ଦିଆହେଲା ବେଳକୁ ସନ୍ଧ୍ୟା ପ୍ରତି ଦଶ ଦୀପ କରିକି ବନ୍ଦେଇବ।
ଓହୋ ଆଉ ମାଆଙ୍କର ମାଙ୍କର ଯୋଉ ପୂଜାବିଧି ତାହେଲେ ଏମତି ତିନି ତିନିଥର ସେଦିନ ମାନଙ୍କୁ ପୂଜା କରେ କରିବାକୁ ପଡିବ ନାଇଁ?
ତମେ ସେଦିନ ପୁଣି ଗାଧେଇ ପଧେଇ ଧଳା ମାନେ ସୁସ୍ ଲୁଗା ପିନ୍ଧି ବ ହଁ ସେ ଶାଢୀରେ କିଛି କଳା ହଁ ଶୁକ୍ଲ ଧଳା ଲୁଗା ଯୋଉ। ମାଙ୍କର ସେଇ ସେଇ ବସ୍ତ୍ର ପିନ୍ଧିବ।
ଅ ଧଳା ଲୁଗା ଗୋଟେ କିଣିବାକୁ ପଡିବ ନାଇଁ ମୁଁ ସେଇୟାକୁ ସବୁ ସଜ କରିକି ରଖିଲେ ଯୋଉ ଉଁମ୍ ମାର୍ଗଶିର ମାସ ଆଡ଼କୁ କି ମାଘ୍ ମାସ ଆଡକୁ ଯଦି ପଡେ ଉଁ
ହୁଁ ଦଶମୀ ଗିବାର ଶୁକ୍ଳ କକ୍ଷ ଦଶମୀ ଗୁରୁବାର ଯୋଉ ଦିନ ପଡିଥିବ ଶୁଭ ସେଇ ଦିନ ଥିଲେ ନୂଆ ନୂଆ ବିବାହିତା ସ୍ତ୍ରୀ ଲୋକମାନୋନେ ସେ କର
ନାଇଁ ଆମର ନୂଆ ନୁହେଁ ପୁରୁଣା ହେଲିଣି କିନ୍ତୁ ମୁଁ ମାଣବସା ଟା କରୁଛି। ମାର୍ଗଶିର ମାସ ମାଣବସା ଆମର ଶାଶୁ ଥିଲେ ଆଉ ମୁଁ ମୋର ସେ ମାଣ ପୂଜା କରୁଛି। ଆଉ ମାଣବସା ର ସବୁ ବିଧି ଜଣା ଅଛି ଆମର ଖର୍ଚ୍ଚ ତିନ ହଉ ପାଞ୍ଚ ହଉରଣଥୋଇୁ ତାପରେ ଲକ୍ଷ୍ମୀଙ୍କର ମୂର୍ତ୍ତି ଗୁଆ ସବୁ ସ୍ଥାପନା କରି ବ୍ରତ ଥୋଇ ଯେମିତି ବ୍ରତ ଓସାରେରେ ତମେ କହୁଛ କି ଯୋଉ ଚାଉଳ ବାଟିକି ଝୋଟି ଦବ କି? ଝୋଟି ସେମିତି ଖାଳୁ ବାଳ ଭୋଗ ତର ପଞ୍ଚାମୃତ ଯୋଉ ଅ ଏଥିରେ ଦଶ ପ୍ରକାର ବୋଲି କହୁ। ସେଥିରେ କିନ୍ତୁ ତମେ ଯାହାଁ ପକେଇକି ଭୋଗ କରିପାରିବ ଛେନା ଦହି ଉ
ବେଶୀ ମା କହ ତ ତାଙ୍କର ଯୋଉ ଯଦି ପୂଜା କରିଦେବ ସେନା
ହୁଁ ଆମର ଗାଈର ଯେତେ ଜିନିଷ ଘିଅ ଗାଈଙ୍କ ଠାରୁ ତ ଚାରି ପାଞ୍ଚ ପ୍ରକାର ହେଇଯାଉଛି। ଛେନା ଦହି ଘିଅ ଆ ତାଙ୍କ କ୍ଷୀର ଆଉ ଛେନା ଏମତି ହେଇଯାଉଛି ଗାଈଙ୍କର ଚାରି ପ୍ରଙ୍କ ପାଞ୍ଚ ପ୍ର କର ତାପରେ
ତାପରେ ଫଳମୂଳ କିଛି କି ଆଣିବ ଆଉ କଣ?
ନଡିଆ କଦଳୀ ସେବଉ କି ଅଙ୍ଗୁର ଫଙ୍ଗୁର ଆଣିକି ସେ ହେଇଗଲା ଯୋଉ ବାଳ ଭୋଗ ସକାଳୁ ସେ ଭୋଗ ଟା ଦେଇ ଆମେ ତାପରେ ତାଙ୍କର ଗାଧୁଆ ବେଳେ ତମେ ଯୋଉ ସୁଦର୍ଶା ବଳ ର ତମେ କହୁଛ ଯେ ଦଶଟି ମଣ୍ଡା ଦଶ ପ୍ରକାରେ ଫଳମୂଳ ଦେଇକି ଦଶ ତିନ ମଣ୍ଡା କରିବା ପାଇଁ କିନ୍ତୁ ଆମର ମାଣବସାରେ କଣ କି ମାଣବସାରେ ଆମର ଯେତେ ପ୍ରକାରରେ ତମେ କଠା କରିପାରିବ ତିନି ପ୍ରକାର କରିପାର ପାଞ୍ଚ ପ୍ରକାର କରିପାର ସ ତ ପ୍ରକାର କରିପାର ଏମିତି କି ଷାଠିଏ ପ୍ରକାର ପର୍ଯ୍ୟନ୍ତ ପିଠା ଯେତେ ପ୍ରକାର ତମେ କିନ୍ତୁ ଯାହା ତମେ କରିକି ମାଙ୍କୁ ପୂଜା ଦେଇପାରିବ।
ମାଙ୍କର ମାଙ୍କର ସେଥିରେ ଶାଗ ମୁଗ ପକେଇ ଯୋଉ ଭୋଗ କରନ୍ତି।
ହଁ ତା ଅରୁଆ ଡାଲମା ଆ ଶାଗ ତାଙ୍କର ତାଙ୍କର ଗାଧୁଆ ବେଳେ ଗାଧୁଆ ବେଳେ ଯେତେବେଳେ ଆମର ଯୋଉ ଭୋଜନ ରେ ବି ମାଆଙ୍କୁ ଅରୁଆ ଡାଲମା ଖଟା ଶାଗ ଏମତି କିି ବଢିଚୁରୁରା ପାଖରୁ ଆରମ୍ଭ କରିକି ତମେ ସବୁ ଶୁଦ୍ଧରେ କର ଉ କିଛି ଛୁଆଁ ଛୁତି ହେଇନଥିବ। ଅଇଁଠା ଅଇଁଠା କି? କୌଣସି ଉ ଚାର ବିଚାର ନକ ତାକୁ ଶୁଦ୍ଧ ମନରେ ଆଉ ଭଲ ଉ ଭାବରେ କରିକି ମାଙ୍କୁ ତାକୁ ବି ଭୋଗ ଦେଇ ପାରିବ ତାକୁ ଯଦି ନ କରି ପାରିବ। ପିଠାପଣା ବି ଯଦି କରିପାରିବ ଯେମିତି କହିଲି ପାଞ୍ଚ ପ୍ରକାର ସାତ ପ୍ରକାର ନଅ ପ୍ରକାର ଏଗାର ପ୍ରକାର ଆମର ଏମିତି ଅ କିଏ କୌ ପ୍ରକାର କରନ୍ତି କିଏ ପଚ ତିରିଶ ପ୍ରକାର କରନ୍ତି ଯିଏ ଯାହା କରିକି ତମେ ମାଙ୍କୁ ଯୋଉ ଭୋଗ ଦେଇ ପାରିବ ଆଉ ସନ୍ଧ୍ୟା ବଳେ ସେମିତି ବାଳ ଭୋଗ ଯାହା ଆମ ଫଳମୂଳ ରଖିଥିବ। ଭୋଗ ଦେଇକି ସନ୍ଧ୍ୟାବତୀ ଦବ ଆଉ
ସେଟା ମଘୁ ସେଟା ମଘୁସୁର ଗୁରୁବାରରେ ସେ ପୂଜା ଟା ହୁଏ ଆଉ ସୁଦଶ ବ୍ରତ ଟା ହେଲା ଶୁକ୍ଲା ଦଶମୀ ଯୋଉ ଗୁରୁବାର ଟା ପଡିବ ସେଇଟା ସେଇଟା ହଉଛି ଏଁ ମାନେ ସେଇ ଇଏ ରେ କରିବ ତା ଦେହରେ ସରବଣା ପଶିଥିବ ଇଏ ପଶିଥିବ। ସେଥିରେ ବତ ଫତ ବନ୍ଧା ହୁଏ। ନା ନୂଆ ଲୋକ କରନ୍ତିନି ଅସଧା କର ସବୁ
ଆଉ ସେଇଟାକୁ ଯୋଉ ମୁଁ କହିଲି ଏଥର କଣ କରିବି ତ ନୂଆ ଆଉ ବୁଝେଇ ବୁଝିକି ସବୁ ଜିନିଷ କିଣା କିିଣି କରିକି ଆଣିକି ରଖିଦେମି ଯଉ ଶୁଭ ପଇଲେ ଆରମ୍ଭ କରିବୁ ଆଉ।
ଯାହା ହଉ ମୋ ସାଙ୍ଗରେ ମୋ ସାଙ୍ଗରେ କଥା ହୋ କଥାଟା କେତେ ସୁନ୍ଦର ନାଗିଲା।
ହ ହଉ, ହଉ ଦିଦି। ଶୁଭ ସଖାଳ ରଖୁଛି ରଖୁଛି ପରେ କେତେବେଳେ ଯଦି କିଛି ନ ବୁଝି ପାରିବି ପରେ କିଛି ଜାଣିବାକୁ ଚାହିଁଲେ ଫୋନ କଲେ ଟିକେ ଉଠେଇବେ ଆଉ।
ଆଜ୍ଞା ଶୁଭ ସକାଳ।
ଶୁଭ ସଖାଳ। ଏମିତି ହୁଏ ହୁଁ ପାଉ